ହଁ ଶୁଭୁଚି। କଣ କରୁଛନ୍ତି?
ବସିଚି ଏଇଠି ଆଉ ତମେ କଣ କରୁଚ?
ମୁଁ ବି ବସିଚି ଟିକେ ଟାଇମ ବାହାର କଲି। ଗପିବା ପାଇଁ ମୁଁ କହିଲି ମୋ ଭଉଣୀ ସହିତ ଟିକେ ଗପି ପାରୁନି ତ ସେଥିପାଇଁ ଆଉ
ଓହୋ ଆଉ ଘରେ ସମସ୍ତେ ହଁ କାମ ସବୁ ସରିଗଲାଣି ଏତେ ବେଳ ହେଲାଣି ଆଉ ଏବେ ଯାହା ଶୋଇବାକୁ ଯାଉଥିଲି। ମୁଁ କହିଲେ ଶୋଇବାକୁ ଯିବି ତ ଏଗାରଟା ନ ହୋଉ କୋଉ ନିଦ ଲାଗିବ ସାଙ୍ଗେ ସାଙ୍ଗେ।
ହଁ ସାଙ୍ଗେ ସାଙ୍ଗେ ନିଦ ବି ଲାଗିବନି।
ହଁ ସେଥିପାଇଁ ମୁ ଟିକେ ରହିଗଲି। ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ଶୋଇଲେଣି ଆଉ ଝିଅ ପଡୁଚି ତାର ମାନେ ପାଠ ଦିଆ ହେଇଚି ଟିଉସନ୍ ସ୍କୁଲରୁତ କାଲି ପୁଣି ସ୍କୁଲ ଅଛି। ସେ ଟିକେ ପଡୁଚି ମୁଁ ଟିକେ ଟାଇମ୍ ବାହାର କରି ଦେଇଚି ଗପିବି ଛୁ ଆଉ
ହଁ।
ଆଉ କଣ ଆଜି ଖାଇଥିଲ?
ରୁଟି ଚିକେନ ଏଇ ସବୁ ଆଉ
ହୁଁ ହୁଁ ଆଉ
ଆଉ କୁଆଡେ ଯାଇନ ବୁଲିବା ପାଇଁ?
ନାଇଁ ବୁଲିବାକୁ ତ ରଜ ଭିତରେ ଯାଇଥିଲୁ ଖାଲି ଏ ପା ଖେ ଥିଲା ଟିକେ ଏଇ ଦୋଳି ଫୋଳି ବୁଲି ଲୁ ମାନେ ନଣନ୍ଦ ଘର ପାଖେ ଥିଲା ଆଉ ସ୍କୁଲ ଖୋଲିଗଲାଣି ଆଉ ବୁଲିଆକୁ ଯାଇ ହବନି। ଆଉ ସ୍କୁଲ ଛୁଟି ହେଲେ ଯିବା କୁଆଡେ ପୁରୀ ଫୁରୀ ଯିବା ବୋଲିକି ଭାବିଚୁ ଆଉ
ଆଚ୍ଛା ହଁ ବସେ। କଣ
କେବେ ଯାଇଚ ପୁରୀ ବୁଲିବା ପାଇଁ?
ହଁ ଜଗା ଦର୍ଶନ କରିବାକୁ ଯାଏ ସମୁଦ୍ର କୂଳ ବୁଲେ। ଭଲ ଲାଗେ ସମୁଦ୍ର ଭୂମି ବୁଲିବାକୁ ଟିକେ। ସମୁଦ୍ର କୂଳ ତ ବହିଯାଉଛି ଏଇୟା ଟିକେ ତିନି ଦିନ ରହୁ ଆଡେ କାମ ଛୁଟି କରିକିରି ଆଉ କୁଆଡେ ବୁଲି ପାରିବି ଯାଇପାରିବି?
ନା ମ ଆଉ ଘର କାମ ଛାଡିକି।
ହୁଁ। କୁଆଡେ ଯିବ?
ହ
ସେଥିପାଇଁ ଟିକେ ବୁଲି ପଡିକି ଆସିବ ଏଇ ତ ବର୍ଷାରେ କୋଉ ଥରେ ଟିକେ ଯିବ ବୁଲି କି ଆସିବ।
ଏଇ ଯୁଆଡେ ବି ଯୁଆଡେ ବି ହେଲେ ନୁହଁ ଟିକେ ବର୍ଷେକେ ଥରେ କିମ୍ବା ଛଅ ମାସେକେ ଥରେ ଏଁ ଭଲ ଭଲ ଜାଗା ହଉ କିମ୍ବା କୁଣିଆ ଘର ହଉ। ଟିକେ ବୁଲିବାକୁ ଗଲେ ମାଇଣ୍ଡ ଟା ଫ୍ରେସ ହେଇଯିବ।
ଉଁ ହୁଁ। ଆଉ ଆଉ କୁଆଡ଼େ ଏଇଠି କୋଉଠି ମାର୍କେଟ ଫାର୍କେଟ ଆଉ ଯାଇନ ନା?
ନାଇଁ ମାର୍କେଟ ତ ଯାଇନି। ଆଉ କାଲି ଭାବୁଛିି ଯିବି କାରଣ ଆଜି ଆମର ଏପଟେ ବର୍ଷା ଟିକେ ହେଇଯାଇଛି। ସନ୍ଧ୍ୟା ବେଳେ ବାହାରୁଥିଲି। ତିନିଟା ତ ନୁହଁ ଚାରିଟା ବେଳୁ ପୁରା ବର୍ଷା ହେଲା ତିନିଟା ବେଳୁ ଘଡଘଡି ବି ବିଜୁଳି ପୁରା ହେଲା ଚାରଟା ବେଳକୁ ବର୍ଷା ହେଲା ଛଅଟା ସାଢ଼େ ଛଅଟା ପର୍ଯ୍ୟନ୍ତ ସେମିତି ହଉଥିଲା।
ହୁଁ।
ବର୍ଷା ପାଗରେ କୁଆଡେ ଯିବ? ଆଉ ଝିଅ ବି ଟିଉସନ ପଳେଇଥିଲା। ଆଉ ଘରେ ବାପା ଅଛନ୍ତି ତାଙ୍କୁ ଏକଲା ଛାଡିକି ଗଲୁନି ଆଉ। ଏ ତାଙ୍କୁ ଜଳ ଜଳଖିଆ କରିକି ଦେଇଦେଲି ମୁଡ଼ି ଛୁଙ୍କ କରିକି।
ହୁଁ।
କି ପିଆଜ ବାଦାମ ଫାଦାମ ପକେଇକି ତାଙ୍କୁ ସବୁ ଦେଇଦେଲି ସିଏ ଖାଇଲେ। ବାପା ତାପରେ ମୁଁ ଖାଏନି। ଗେରାରେ ସନ୍ଧ୍ୟାବେଳେ ଖାଇଲେ ରାତିରେ ଖାଇ ହବନି।
ହଁ ସେଇଟା ସନ୍ଧ୍ୟାରେ କିଛି ଗୋଟେ ଖାଇଦେଲେ ଆଉ ରା
ଆଉ ରାତିରେ ଖାଇ ହବନି ସେ କିଛି ଗୋଟେ ମାନେ ତଣ୍ଟି ପାଖରେ ଥିବ ଖାଲି ଗୋଟେ ଅବାଗିଆ। ଆ ହେକୁଟି ଆସୁଥିବ। ସେ ବିସ୍କେଟ ଟେ ହଉ କି କଣ ଟେ ଗୋଟେ ଖାଇଦେଲେ ସେ ସେଇ ଜିନିଷ ଟା ବାହାରିବ। ତେଣୁକରି ସିଏ ମାନେ ଏତିକି ଟିକେ ଜିନିଷ ପାଇଁ କାହିଁ ଗୋଟେ ରାତି ଖାଇବାଟାକୁ ନଷ୍ଟ କରିବ। ଆଉ ରାତିରେ ନ ଖାଇଲେ ତ ଦେହ ଖରାପେ ହବ ସେଥିପାଇଁ ଗୋ ଗୋଟେ ହଉ କି ଦେଢ ପଟ ହଉ ଯେମିତି ହେଲେ ରୁଟି ଟିକେ ଖାଇକି। ସେଇ ବା କଥା।
ସେଇଟା ତ ଆଉ ତାପରେ ବୁଢା ଲୋକଟା କୁ ଛାଡିକି ବି କୁଆଡେ ଯିବ?
କୁଆଡେ ବି ଯିବ? ନା ମୁଁ ଯାଏନି ମୁଁ ସେ ଏ ଏଥରକ ରଜରେ ଗାଁକୁ ବାହାରିଥିଲୁ ଆଗରୁ ବାହାରିଥିଲୁ ଯେହେତୁ। ଉଁ ବାପା ଉଁ ବଡ ଭାଇଙ୍କ ପାଖରେ ରୁହନ୍ତି।
ଉଁ।
ଇ ଗଲେ ଯୋଉଙ୍କୁ ଭାବିଲି ବୋଧେ ପଳେଇବେ ଏଇ ଦି ଦି ଚାରିଦିନ ବୁଲିକିରି କିନ୍ତୁ ରହିଲେ ଯଦି ରହିଲେ ଆଉ ତାଙ୍କୁ ଆଉ ଛାଡିକି ଯାଇ ହବ କି ବୟାଶୀ ବର୍ଷ ହେଲାଣି?
ହଁ ଏତେ ବୟସ ହେଇଗଲଣିି ଆଉ।
ହଁ ମା ଘରୁ ଫୋନ ଆସିଲା ଆସିବୁ କେବେ ଆସିବୁ କେବେ ବୋଲିକି? ମୁଁ କହିଲି ନାଇଁ ବାପା ଅ ଅଛନ୍ତି ତାଙ୍କୁ ଯାଇହବନି ଛାଡ଼ିକିରି ଆଉ ଉଁ ମୁଁ ନଣନ୍ଦ ପାଖ ପାଖରେ ଥିଲେ ସିଏ ଟିକେ ବୁଝା ବୁଝି କରୁଥିଲେ ଆଉ ସିଏ ଟିକେ ଘର ଅସୁ ବିଧା ଯୋଗୁ ସେ ପଳେଇଲେ ନା ଦୂରକୁ ଟିକେ ଆଉ ସିଏ ବି ଆଉ। ଦେଖିପାରିବନି ଅ, ମୁଁ ସେଥିପାଇଁକି ମୋ ମାଆକୁ ଫୋନ୍ କରି କହିଦେଲି। ନାଇଁ ବାପା ଅଛନ୍ତି। କି ମୁଁ ଯାଇପାରିବିନି ବୁଢ଼ା ଲୋକ ହେଲେଣି ନା। ଆଉ କୋଉଠି ପଡି ଫଡି ଯିବେ କଣ ହେବେ ନହେଲେ କିଛି ଆଉ ଅସୁବିଧା ନାହିଁ। ଖାଇବା ପିଇବା କିଛି। ଖାଲି ତାଙ୍କର ଜଳିଖିଆ ପତ୍ର ପାଖରେ ଥୁଆ ହେଇଥିଲେ ସେ ଚୁଡ଼ା ମୁଢି ଚୁବେଇକିରି ବି ରହିଯିବେ। ପୁରା ମାନେ ଯେମିତି ମାସେ ମାସେ।
ହୁଁ।
ଚୂଡ଼ା ମୁଢି ଚୁବେଇକି ବିସ୍କୁଟ ମିଶ୍ଚର ଆଉ ମୁଢି। ବ୍ରେଡ ଏଇଗୁରା ସବୁ ପାଖରେ ଥୁଆ ହେଇଥିବ ମାନେ ସିଏ ସେୟାକୁ ଆଉ ଖାଉଥିବେ ପାଣି ପିଉଥିବେ।
ହଁ।
ତାଙ୍କର ଭାତରେ ଇଣ୍ଟରେଷ୍ଟ ନାହିଁ।
ବୟସ ହେଲାଣି ଏ ସ ହଁ। ଯେ ଟିକେ ଏଇ ସବୁ ଟିକେ ଜିନି
ହଁ ଚା ଚାଖଣା ଟିକେ ଟିକେ ଛୁଆଙ୍କ ଭଳିଆ ମାନେ ଯେମିତି ବୟସ ହେଲେ ଟିକେ ଏ ଚାଖଣା ଜିନିଷ। ତ ଖାଇବାକୁ ଇଚ୍ଛା ହୁଏ। ଚଟାପଟ ଯେ ଆଉ ଗୋଟେ ଛୁଆ ଯଦି କୁୁରକୁରି ଫୁୁରକୁରି ଖାଉଥିବେ ସେଥେରେ ବି ତାଙ୍କର ଲୋଭ ଥିବ। ହେଲା ଆ, ସେ ସେଥିପାଇଁ ସେଇ ଗୁରା ତାଙ୍କୁ ପାଖରେ ଥୁଆଇ ଦେଲେ ସେ ତାଙ୍କର ଖାଇବାଟା ଅସୁବିଧା ନାହିଁ। ମେନ୍ କଥା କାଳେ ଗୋଡ ଫୋଡ ଖସିଯିବ। ବୟସ ହେଲାଣି ନା। ଆଉ ତାଙ୍କ ପାଖରେ ଫୋନ୍ ଅଛି ଯେ ଛୋଟ ଫୋନ୍ ଖାଲି କଲ୍ କରିହବ। ଆଉ ଦେଖି ତ ହବନି ନା। ଆଉ ସେଥିପାଇଁ କି ଆମେ ଗଲୁନି।
ଆଉ ତାପରେ ଛାଡିକିରି କୁଆଡେ ଯିବ।
କୁଆଡେ ବି ଯିବ। ପ୍ଲାନିଂ ଥିଲା କିନ୍ତୁ ମୁଁ ପୁରା ତିନି ଚାରି ମାସ ଆଗୁରୁ ପ୍ଲାନିଂ ଥିଲା। ଅଁ, ଘରକୁ ଯାଇଥିଲେ ଗୋଟେ ସାନ ଭଉଣୀ ଘରକୁ ଯାଇଥାନ୍ତୁ। ସମସ୍ତେ ମିଶିକି।
ହଁ।
ମିଶିକି ଯାଇଥାନ୍ତୁ ସେଥିପାଇଁ ଗଲୁନି ଆଉ। ଖାଲି ମା ବାପା ଗଲେ ବୁଲିକି ଆସିଲେ ଆଉ।
ହଁ ଭଲ କେତେବେଳେ ସୁବିଧା ଦେଖିକି ଯିବ ଆଉ।
ହଁ।
ହୁଁ, କେତେବେଳେ ସୁବିଧା ଦେଖେକି ଟିକେ ବୁଲି ପଡି ଆସିବ ଆଉ।
ସିଏ ବି ଶୁଣିଗଲା, ସିଏ ଶୁଣିଗଲା ଯେ ଦିଦି ଆସୁନି ବୋଲିକି ତା ପରେ ସେ କଲ୍ କଲା କହିଲା ରହିଗଲୁ ନା ମୁଁ କହିଲି ନାଇଁ ବାପା ଅଛନ୍ତି ତ ଆଉ ସେଥି ପାଇଁ ମୁଁ ଗଲିନି ଆଉ।
ହୁଁ।
ପରେ ଯିବା କେତେବେଳେ ଆଉ। ଆଉ ତ ଏବେ ଛୁଆଙ୍କର ଏକ୍ଜାମ ସଇଲା ପରେ ଛୁଟି ହବ। ଛୁଟି ହେଲେ ଯିବି ଆଉ ତୋ ଘରକୁ ଆଉ ଏମିତି କହିଲି। ଟିକେ ମନ ଦୁଃଖ କଲା ଆଉ ସାନଟା ନା ହେ ସବୁ ସାନଟା।
ହଁ ସାନ ଟିକେ ମାନେ ଗେହ୍ଲା ହୁଅନ୍ତି ନା ସେଥିପାଇଁ ଟିକେ ମନ ଦୁଃଖ ହୁଏ ଆଉ। ତାଙ୍କ ଟିକେ ଆଉ ଟିକେ ହଁ
ଆଉ କଣ କରିବ? ଆଉ
ଆଜି ଆମର ଇଏ ସବୁ ଏ ପର୍ଦା ଯାଙ୍କ ସବୁ ଆଜି ଖୋଲିକି ରଖିଛନ୍ତି। ତି ପୁରା ଚେୟାରରେ ଗଦେଇଚନ୍ତି ଆଣିକିରି।
ଆଉ ଖୋଲି ଦେଇଚନ୍ତି ବା ସଫା ହବ ବୋଲି।
ଓ ହୋ!
ହଁ ଆଜି ତ ଏମ୍ ତି ଇଏରେ ନାହିଁ ସ୍ପ୍ରିଙ୍ଗରେ ଲାଗିନି ମାନେ ତାକୁ ଆମେ କାଢ଼ିଦବୁ ସେଗୁରା ଉଁ ମାନେ ଇଏ ପାଇପ ରେ ଲାଗିଥିଲେ ତାକୁ ଆମେ କାଢ଼ି ପାରୁନା। ସେପରା ଇଏ ର ଲଗା ହେଇଥାଏ। ସେଥିପାଇଁ ତାକୁ କାଢ଼ି ପାରୁନା।
ଏ ସିଏ ବି ଟିକେ ଉଚ୍ଚା ଥାଏ ନା ପାଇପ ବାଲା ସବୁ ଟିକେ ଉପରକୁ ଥାଏ ନା। ସେଥିପାଇଁ ଲେଡିସ୍ ମାନଙ୍କର ହାତ ପାଏନି କେ ସ୍ପ୍ରିଙ୍ଗ ହେଇଥିଲେ କଣ ସ୍ପ୍ରିଙ୍ଗଟା ଦୁଆର ବନ୍ଧରେ ଟଙ୍ଗା ହୋଇଥାଏ ସେ ଟା ଆମେ ଯେତେବେଳେ ପାଇବୁ ସେତେବେଳେ ସଫା କଲା ବେଳକୁ କାଢ଼ି ଦେଉ।
ଆଉ ସଫା କଲା ଆଗରୁ ଟିକେ ପୁଅ ପିଲାମାନଙ୍କୁ କହିବାକୁ ପଡ଼େ ଆଉ ଏଇଟା ଖୋଲିଦିଅ ବୋଲିକି ଆଉ କାମ କରନ୍ତି। ତାହେଲେ ଘରେ ନାଇଁ।
ହଁ ହଁ ସେ ରହିବେ ମାନେ ତାଙ୍କ ବ ସେ ତ ଗୋଟେ ଜାଗାରେ ଶୋଇବାକୁ ଭଲ ପାଆନ୍ତିନି କି ବସିବାକୁ ଭଲ ପାଆନ୍ତିନି। ଖାଲି ଏପଟ ସେପଟ ଏପଟ ସେପଟ ହଉଥିବେ ଯେ ହଉଥିବେ। ମାନେ ମୁଁ ରୋଷେଇ କରୁଥିବି ଯାଇଁକି ସେଠି ରୋଷେଇ ପାଖରେ।
ହଁ ରୋଷେଇରେ ସାହାଯ୍ୟ କରନ୍ତି?
ରୋଷେଇରେ ତାଙ୍କ ମନ ଯଦି ହେଇଥିବ ତାହେଲେ ମାନେ ସେ କିଛି ନାହିଁ ଯଦି ମନ ହେଲା ଅଣ୍ଡା ଭୁଜା ହେଲା ଚିକେନ ଟା ହେଲା ଏଇ ସବୁ।
ଏସବୁ ଚଟାପଟିକ ବାଲା କରିବେ ଆଉ।
ହଁ ଆଉ ସିଏ ପୁଣି ବନେଇବେ କେମିତି ସେ ସବୁ ମସଲା ପକେଇଦେବେ।
ଘରେ ଯେତିକି ମସଲା ଥିବ।
ସବୁ ମସଲା ଅଜାରି କରିଦେବେ ଆଉ ତାପରେ ବନେଇଛନ୍ତି ଏତେ କଷ୍ଟ କରି ତାଙ୍କୁ ତ କହିହବନି ଭଲ ଭଲ ଲାଗୁନି ବୋଲି ଆଉ କହିଦେଲେ କହିବେ ମୁଁ ଆଉ ବନେଇବିନି।
ବନେଇବେନି ବୁଲି ଲାଷ୍ଟ କୁ ଫୋପାଡ଼ି ଦେଇଥିବେ।
ତା ହେଇତ। ଘର ଭରା ଖାଇଦିଅ ହଁ।
ହଁ ମା ଯେମତି ଗୋଟେ ଢ଼େଗ ନଥାଏ କି ଓଡିଆ ଢ଼େଗ ଗୋଟେ ଥାଏ ନା। ମା ଦେବେ ଯାହା ଦେବେ ତାହା ଖାଇଦେବେ।
ହଁ। ତାପରେ ସେମତି ଅଣ୍ଡା ଭୁଜିଆ ନା କଣ ବନେଇଥାନ୍ତି। ଅଣ୍ଡା ଭୁଜିଆରେ ଅଣ୍ଡା ମସଲା ଚିକେନ ମସଲା ମଟନ ମସଲା। କି କି ମସଲା ସବୁ ସବୁ ମସଲାକୁ
ଆଉ ପନିର ମସଲା ରହିଲା।
ନା ସେ ବେଶୀ ହଁ ସବୁ ମସ
ମସଲା ଟା ହେଲେ ସେ କୋଉଁଠୁ ଦେଖିକି ଆସି ଥିବେ ପକ୍କା ଏଇ ମାର୍କେଟ ମାନଙ୍କରେ ଯୋଉଁ ଅଣ୍ଡା ଆମ୍ଲେଟ ବୁଜିଆ କରୁନାହାନ୍ତି
ନା ସିଏ ସବୁ ସବୁ ମସଲା ଆଣି ଘରର କିଚେନ ରେ ମସଲା ଗୁରା କଣ ୱେଷ୍ଟ ହବ।
ନା ହଁ ହଁ ୱେଷ୍ଟ କାଇଁ ହବ ତର ତରକାରୀ ବରକାରୀ ହେଲେ ପଡ଼ିବ ଆଉ ତାପରେ ସିଏ ବି କରିବା ଟିକେ ଟିକେ ଦରକାର। କାରଣ ଯେତେବେଳେ ତମେ କୁଆଡ଼େ ଯାଇଥିବ ସିଏ ଟିକେ କରିବ ଆଉ।
ହଁ ସେ ନା ସେ ଭାତ ଫାତ ରୋଷେଇ କରିପାରିବେନି। ହଉ ଯାନ୍ତୁ ଶୋଇବେ ରଖୁଛି।
ହଉ ଠିକ ଅଛି।